ହ୍ୟାଲୋ
ହୁଁ କଣ କରୁଛ
ହୁଁ କଣ କରିବି ଏବେ ଟିକେ ଧୁଆ ଧୋଇ ହେଇକି ଆସିଲି ତମେ
ମୁଁ କଣ କରିବି ମୁଁ ମୋ ସେତେବେଳୁ ଧୁଆ ଧୁ ହେଇକି ଖାଇକି ମୁଁ ଶୋଇଛି ଟିକେ ଆଉ
ହଁ କଣ କରୁଥିଲ
କହିଲି ମୋର ସବୁ କାମ ସରିଲାଣି ମୁଁ ଖାଇ ପିଇକି ଶୋଇଛି ଟିକେ ବୋଲି କହୁଛି ହୁଁ ଏବେ ତ ବହୁତ ନିଦ ହଉଛି ମାନେ ଖରା ଦିନି ବୋଲି ଏ ନିଦ ହଉଛି
ଖରାଦିନ ନିଦ ହଁ ସେଇଆା ବି ଆଉ ଟିକେ ବଡି ଟିକେ ମାନେ ରିଲାକ୍ସ ହେଇଯାଇଛି ନାଇଁ ଏବେ ସବୁ ଜିନିଷର ଆ ପଢି ପଢି ପଢି ପଢି ଏବେ ଟିକେ ରିଲାକ୍ସ କରିବାକୁ ଇଛା ହଉଛି ନାଁ।
ମାନେ ମତେ ଦିନ ବେଳେ ନିଦ ହଉଚଛି ରାତିରେ ନିଦ ହଉଛି ମତେ ଯେତେବେଳେ ନାହିଁ ସେତେବେଳେ ନିଦ ହଉଛି ମତେ ସବୁବେଳେ ନିଦ ହଉଛି ଏବେ
ଓହୋ ହୋ ଦେଖ ଟିକେ ତାହେଲେ ଭଲ ଭଲ ଟିକେ ମାନେ ଖାଉ ମାନେ ଟିକେ ଉଁ ରକ୍ତ ଯଦି ଟିକେ କମି ଯାଇଥିବ ବଲେ ବି ସେମିତି ବହୁତ ନିଦ ହବ।
ହୁଁ ହୁଁ ହୁଁ। ନାଇଁ ଆମ୍ବ ଖାଇକାଇ ଏମତି ନିଦ ହୋଉଛି ଯେ
ଆମ୍ବ ନାଁ ନା ନା ଆମ୍ବ ଖାଇଲେ କାହିଁକି ନିଦ ହବ ବଢ଼ିଆ ମାହୋଲ ଥିବ ସେଥିପାଇଁ ଲାଗୁଥିବ ନିଦ
ହଁ ହଁ।
ହୁଁ।
ମାନେ ହଁ ମାନେ ଗାଁ ତ ତମେ ଫ୍ୟାନ ଲଗେଇକି ଶୋଇଲେ ସକାଳ ପରା ଥଣ୍ଡା ଲାଗୁଛି।
ହୁଁ ହୁଁ ହୁଁ ବଢିଆ ବଢିଆ ମୁଁ ତ ଯାଇଥିଲି ମୁଁ ମୁଁ ଯାଇଥିଲି ଲାଇବ୍ରେରୀ ସକାଳୁ ମାନେ ପୁରା ଆଜି ମୁଁ ରହିଲି ଆଠଟାରେ ଆସିଛି ସନ୍ଧ୍ୟା ବେଳେ ପଳେଇ ଆସିକି ଭାବିଲି ଯେ ତା ତାରେ ନାଇଁ ଯାଉଛି ଆଉ ଟିକେ ପରେ ଯିବି ବୋଲି ଭାବିଲି ଆଉ ଆଠଟାରେ ଆସିଲି।
ହୁଁ ହୁଁ ହୁଁ ଖାଉଚ ନାଁ ହିଁ କେତେବେଳେ ଆମ୍ବ ସିଜିନି ଚାଲିଛି।
ହଁ ଆମ୍ବ ଏବେ ଟିକେ ଖାଇବାକୁ ମିଳୁଛି। ମାନେ ହେଲାଣି ତିନି ଚାରି ଦିନ ଖାଉଛି।
ଆଉ ବିଭିନ୍ନ ପ୍ରକାର ଯୋଉ କଳି ଯାକ ଜାମୁ କଳି ତାପରେ ହଉଛି ଖଜୁରୀ କଳି
ହୋଉ ହୋଉ ହଁ ମେଳେ କିନ୍ତୁ ମତେ ସେଟା ଖାଇବାକୁ ମିଳୁନି ମାର୍କେଟରେ ମିଳୁ
ହଁ ମାର୍କେଟ ରେ ମିଳୁଛି। ହେଇଗଲାଣି ସେଗୁଡାକ ଅଲରେଡି ମାନେ ଯୋଉଁ ଗାଁରେ ତ ମୁଁ ଏପଟେ ତ ମୁଁ ଜୁମୁ କୋଳି ଆମ ଗାଁରେ ତ କାହିଁ ଗଛ ଗୋଟେ ଦେଖିନି ଅଛି ବଟ ସେଠିକି ମାନେ ଟିକେ ଜାଗା ଟା ଠିକ ନାହିଁ ତ ସେଥିି ସେଠିକେ ଯାଉନାହାନ୍ତି। ହେଲା ଆଉ ଖଜୁରୀ ସବର ସବୁ ହୁଁ ଆଉ। ଖୋଜୁ ଖୋଜା କଥା ସବୁ ମାନେ ମେ ହଣି ଦେଲୁଣି ଖଜୁରୀ ଗଛ ନାହିଁ ଆଉ ହଁ। ଆଉ ଆମ୍ବ ତ ଆମ୍ବ ଚାଲିଛି ଆଉ କେ
ହଁ କେତେ ଖାଇବ ଏ ହଁ ପାଚିଲା ଆମ୍ବ ଏ ଆ କେତେ ଦତିିନକା ମିଳିବ ହେଲା ହ ତାପରେ ଆଉ ମିଳିବନି।
ଯେ ଖାଉଛି ହେଲେ ବି ମୁଁ ମାନେ ମଁ ତେ ତ ଯାଉନି କାଲି ଦିଟା ଖାଇକି ମୋର ଅବସ୍ଥା ପୁରା ଖରାପ। ଆଜି ଜମା ମୁଁ ଖାଇନି। ଆମର ଡେଲି ଆମ୍ଭ ଆସୁଛି କିନ୍ତୁ ଆମେ ତାକୁ ଆଚାର ପାଇଁ ପ୍ରିପାରେସନ କରୁଛୁ।
ହଁ ହୋ କଣ କଣ ବନେଇଥାଉଛ କି।
ଆମ୍ବ ସଢା ଆଉ ଚମ୍ପେଇ ତ ଆଉ ସେ ଯୋଉ କଣ ଆଉ ଗୋଟେ କଣ କହୁଛନ୍ତି ତାକୁ ମାନେ ଚପା ଖାଲି ଛଡେଇକି ନା ସେ ଭିତରର ମାନେ ସିଟ ଟା ରଖା ହଉଛି ହେଲା। ଆଉ ତାକୁ ଏମତି ସବୁ ହଁ ହେଲା ଆଉ ତାକୁ ଚାର ବନା ହଉଛି। ଛି ହଁ ହୁଁ କାହିଁକି ନା ଏପଟେ ଆମର ମାନେ ଗାଁ ସାଇଡ କଣ କି ଏବେ ଦେଖ ଏବେ ବିଲ ଲଗା ଟା ଆସିବ ନା ନାଇଁ ଖରାିନ ବର୍ଷା ଦିନ ଆସିବ ସମସ୍ତେ ତ କାମ କରନ୍ତି ହଁ ନାଇଁ ବିଲର ହଁ ତ ସେମାନେ ସବୁ ଏବେ ଆଚାର ଖତ ଯଦି। ଦେଇଥିବେ ସେତେବେଳକୁ ଏତେ ଜଲ୍ଦି ଜଲଦିରେ ବର୍ଷା ଦିନେ ଗୋଟେ କାଠ ରୋଷେଇ କାଠ ଚୁଲ ରୋଷେଇ ନା ନାଇଁ ଜଲଦି କରିପାରିବେନି ତ ଭାତକୁ ଆଚାର ହେଲେ ବି ମାନେ ଖାଇଦେବେ ନା ନାଇଁ ସେଥିପାଇଁ ମାନେ ପ୍ରାୟତା ସବୁ ପ୍ରାୟ ସବୁ ସମସ୍ତଙ୍କ ଘରେ ଆଚାର କରୁଛନ୍ତି ଆଉ
ହଁ ହଁ ହଁ ଏଇଟା ମାନେ ବର୍ଷା ଯାକ ଖାଇଥାଉଛ ନା ଖାଲି ବର୍ଷା ଦିନ ଖାଉଛ।
ନା ନା ନାାଇଁ ବର୍ଷେ ଯାକ ରହିବ ଯାକ ମାନେ ସବୁ ଉଁ ସେ ଯୋଉ କଣ ସବୁ ପ୍ରକା ହୁଏ କାନମହୁରି ହେଲା ଜିରା ଧନିଆ ଆଉ ଟିକେ ଗୁଡ ଟିକେ ଲୁଣ ଆଉ ତେଲ ଏମିତି ସବୁ କଣ କରିକି ତାକୁ ବନାନ୍ତି ପୁରା ଯୋଉଟା କି ପୁରା ରହିଯିବ ଆଉ ଲଙ୍କା ଗୁଣ୍ଡ
ଓହୋହୋ ଏ ଯାାଉ କେମତି ବୋଟଲ ଜାଗାରେ ପୂରେଇକିନା ର ଥାଉଛ।
ଁ ନା ନା ଏଇଟା ତ କଲା ବେଳକୁ ଯୋଉଠି ଗୋଟେ କରିଦେବେ ସେ ଡେଚି ହଉ ଯାହାବି ଗୋଟେ ନା ଗୋଟେ ବଡ ଜାଗାରେ ଆଉ ତାକୁ ହଁ ଯିଏ ଯୋଉଠି ରଖି ପାରିଲା ଯିଏ ଯୋଉଠି ରଖି ପାରିଲା।
ବୋଟଲ ମାନେ କାଚ ବୋଟଲ କି ଏମିତି କଣ ରଖିଲେ ସିନା ସେଟା ଅଧିକ ଦିନ ରହିବ।
ନା ନା ଆମର ତ ଏମିତି ବାଲ୍ଟି ଫାଲଟି ବି ରଖା ଜା ଯୋଉ ଜାଗାରେ ହେଲେ ବି ରଖିଲେ ଚଳିବ ଏରାକ କିଛି ହୁଏନି ଏରାକ।
କେମିତି ଏ ବାଲ୍ଟିରେ ରଖିଲେ ଖୋଲା ରଖିଲେ ସେରା ଖରାପ ହେବନି। ମାନେ ଯୋଉ ଆଚାର ଟା ତମେ ଯୋଉ। କହୁଚ।
ତାକୁ ତାକୁ ବନ୍ଦ କରାହଉଛି ନା।
ଓହୋ
ଆଉ ତମର ସେପଟେ ହୁଏ ନା ନାଇଁ ଆଚାର।
ଆଚାର ମାନେ ହଁ ଆମ୍ବ ଆଚାର ହେଉଛି ଯେ ଉଁ ଏଥେ ରେ। ଚମ୍ପାୟତ ଯଉଡ଼ା କହିଲନି। ସେଇଟା ଏତେ ହଉନି କିନ୍ତୁ ବାକି ଯାକ ଯୋଉ କାଟିକିନା ଯଉ ବନେଇଥାଉଛନ୍ତି ଆମ୍ବର ମିଠା ଆଚାର ଟା। ତାପରେ ଯୋଉ ତାର ଯୋଉ ଛାଲ ଯୋଉ ଆମ୍ବ ଛା ଭଲ ନାଇ। ସେଇଟା ସେଟାକୁ ଯଉ ଉଁ କାଢିକି ଯଉ ବନାହଉଛି ସେଇଟା ହିଁ ବନାହଉଛି।
ଆଉ କଞ୍ଚା ଆମ୍ୱ ଆଚାର।
ହଁ କଞ୍ଚା ଆମ୍ବ ଟା ବି ହଉଛି।
ହୁଁ ହୁଁ ହୁଁ ହୁଁ ହୁଁ
ସେଟା ତ ସବୁ ସେ ତେଲ ଫେଲ ଯଉ କହିଲ। ମସଲା ଯାକ ସବୁ ମିଶେଇକି ସବୁ ମାନେ ବନେଇକିନା ରଖାହେଉଛି କାଚ ବୋଟଲ ରେ।
ହୁଁ ହୁଁ ହୁଁ ଆଉ ଆଉ ଜାଣିଚନା ନାଇ। ଯୋଉ ଆମ୍ବର ଯୋଉ ଯୋଉ ଭିତର ଯୋଉ ନ ଆଉ ଯୋଉ ସି
ହଁ।
ତାକୁ ମାନେ ବାହାର କରିକି ହଁ ତାକୁ ବାହାର କରିକି ସେଟା ଵିକ୍ କ୍ରି ହୁଏ।
କଣ କରୁଚନନ୍ତି।
ତାକୁ ବିକ୍ରି ହୁଏ ମାନେ ସେ ସିଟ୍ ଟା ବାହାର କରିକି ସେ ସିଟ୍ କୁ ବିକ୍ରି କରାଯାଏ ମାନେ ସେଇଟା ହଉଛି ସେଥିରେ କଣ ଗୋଟେ ବନୁଛିଚୁ ଆକ୍ଚୁଆଲି। ବୁଝିଲ ମାନେ ହଁ କି ମୁଁ ଜାଣିନି କଣ ଗୋଟେ ତ ବନୁଛି ସେଥିରେ। ତେଲ ନା ନା ଆଗରେ ତ କୁହନ୍ତି ସେ ଯୋ ସାବୁନ୍ ସାବୁନ୍ ନା କଣ ମୁଣ୍ଡା ସାବୁନ୍ ନା ହଁ ହଁ ହଁ ହଁ ଆଗରେ ହ ଆଗରେ ତ କଣ ଗୋଟେ ବନାନ୍ତି କଣ କହିଲୁ ସେ ଯୋଉ ସାବୁନ ଏରିକା ବନାନ୍ତି ବୋଲି ମୁଁ ଶୁ ହ ଠିକ୍ ସେ ଜାଣେନି। ବନାଯାଏ ସେଥିରେ କଣ ଗୋଟେ ହେଲା।
ହଁ ହଁ
ହ
ହେଇଥିବ ନହେଲେ ତାର ମେଡିସିନ ହିସାବରେ ବି ୟୁଜ ହଥିବ କୋଉଠେ? ହେଇଥିବ ହେଇଟ ଆ ତାର ସବୁ ଜିନିଷ ୟୁଜ ହେଲା କିଛି ବି ଫିଙ୍ଗା ନାହିଁ ଆଉ।
ନା ମା ମା ଦେଖ। ଆମ୍ବର ତ କେତେ ଆଇଟମ ମାନେ କେତେ ଗୁଟେ ଜିନିଷ ବନଉଛି ଆମ୍ବ ଆଚାର ହଉଛି ଏ ଯୋଉ ଘରେ ଯୋଉ ଖଟା କରିକି ଯୋଉ ଖାଉଛନ୍ତି। ନା ନାଇଁ କ ଆମ୍ବ ହଚ ରହୁଛି ପାଚମ୍ବ ହଚ ରହୁଛି ମାନେ ସବୁ ପ୍ରକାର ତାର ମାନେ। କିଛି ମାନ ୱେଷ୍ଟ ହିଁ ତକୁ ମିଳିବନି।
ଠିକ ଆଉ ବାହାଘର ଯାକହଲେ ହଉନି ମାନେ। ଆମ ବା ଯାକ ପୁରା ବନେଇ ଥାଉଛନ୍ତି ବାହାଘର ଯାକରେ ପ୍ରାୟ ଏଇ ଟାଇମର ବାହାଘରରେ ହିଁ ବେଶୀ ବେଶୀ ମିଳୁଛି ନା ହଁ ହେଇଥାଉଛି। ଅଲଗା ଟାଇ ଯାକରେ ଦେଖିବାକୁ ମିଳୁନି ସେଟା।
ହୁଁ ହୁଁ। ଆଉ ଗୋଟେ ଜାଣିଛ ନା ଏଇ ଟାଇମ ରେ ଗୋଟେ ହୁଏ। ଗରା ଗରା ଗରା। ମହୁଲ ଗଛ ମହୁଲ ଗଛ ଜାଣିଛ ଯୋଉ ହଁ ସେ ଫୁଲରୁ କଣ ବନେଇ କହ ତ ମଦ ବନେ। ହେଲା ସେଥିରେ ହଁ ସେଥିରେ ମଦ ବନା ହୁଏ। ଆଉ ତାର ଯୋଉ ମହୁଲର ସିଡ ଥାଏ ହେଲା କି ହୁଁ ସେ। ଆଖିରୁ ମାନେ ତେଲ ବାହାର କରାଯାଏ ଯୋଉ। ସେ ଲ କି ଆଗ ଲୋକ ଗୁଡାକ ସବୁ ଖାଆନ୍ତି। ଖାଉଥିଲେ ସେତେବେଳେ ଗୁଡାକ। ବୁଝିଲ ମାନେ ହଁ। ମାନେ ସେଟାେ ଅବଶ୍ୟ ଟିକେ ସେ ସ୍ଲ ହୁଏ ସେ ସ୍ଲେ ଫାଷ୍ଟ ତମେ ତେଲ ଫାଷ୍ଟ ଗରମ କରିବ। ଗରମ ଗଲା ପରେମ ଜଷ୍ଟ ଟିକେ ତମେ ଖାଲି ପାଣି ଟିକେ ଅଛିଝିଜକୁ ତାକେ ତାର ସ୍ମେଲ ଟିକେ ପଢିବ।
ଓ ହୋ ମାନେ ଭଲ ଲ ନାହିଁ ତାହେଲେ ତାର ନ ଓହୋ ହ ମାନେ ଗରମ ହେଲା ପରେ ପଳଉଛି ଉପଦେଶ
ହଁ ହଁ ସେଥିରୁ ସେ ଗୋଟେ ତେଲ ଗୁଡେ ବାହଛି ସେଇଟା ଆଗ କାଳର ଲୋକ ଗୁଡାକ ସବୁ ମାନେ ଲଗଉଥିଲେ ଉଁ ହେଲା ୟୁଜ୍ କରୁଥିଲେ ସେତେ ଲଗୁଡାକୁ।
ଓହୋ ବଢିଆ ତ ନାଇଁ କି? ନାଇଁ ସେ ଜିନିଷ ଯାକ ପଢିଆ। ଉୁଁ ଏବେ ର ସେ ପ୍ୟାକେଟ ଯାକ ତେଲଠୁ ସେଇଟା ଆହୁରି ଭଲ।
ହଁ ମାନେ ହଁ ହଁ କେମିକାଲ କେମିକାଲ କିଛି ନାଇଁ ହଁ ହଁ ସେଇ ସେଥିପାଇଁ ତ ଆଗରୁ ଲୋକମାନୋନେ ଆଗ ଏବେ ଏବେ ଆମେ କଣ କି ଯୋଉ ତେଲ ଯୋଉ ଲଗଉଛ ମୁଣ୍ଡରେ ଏଇଟା ସବୁ ମାନେ କଣ ମାନେ? ସବୁ ମିଶିଥାଉଛି ନା ନାଇଁ। ଏ ସବୁ ଜିନିଷ ସେଇଗୁଡାକ ଜିନିଷ ଆଗ ଆଗ ଲୋକଙ୍କର ଚୁଟି ଫୁଟି କେବେ ଉପୁଡିଆରେ ତମେ ଦେଖିଛ। ଆଉ କିଛି। ରୋଗ ଫୋଗ କିଛି ହୁଏନି କି ତାଙ୍କର କିଛି ଚୁଟି କିଛି ଉପେଡେନି କିଛି ନନି ପ୍ରାୟତଃ ସମସ୍ତଙ୍କୁ ରାଗକାାଳ ତମେ ଦେଖିଥିବ ବୁଢା ବୁଢୀ ମାନଙ୍କର ସେମାନଙ୍କର ଚୁଟି ଜମା ମାନେ ପାଚେନି କିଛି ଉପୁଡେନି ତାଙ୍କ
ହଁ ସେ ବୟସ ହେଲା ପରେ ପାଚି ଯାଏ ସେ ନା ଚୁଟି ଟା କିନ୍ତୁ ଏତେ ହଁ ଡ଼େନି ସେମାନଙ୍କର ଝ ନଥିବ ଏତ।
ସବୁ ନା ସେମାନେ ଏଇଥିଲୁ ତା ଆଗରେ ଖାଉଥିଲେ ନା ବୁଢା ବୁଢୀ ହେ ସବୁ। ଏଇଟା ଗୋଟେ ଜଡା ତେଲ ଗୋଟେ ହେଲା ଏଇଗୁଡାକ ସବୁ ନିଜେ ବନେଇ ନା ଖାଆନ୍ତି ମାନେ ପିଓର ତେଲ ଯାାଗ ଯାକ କିଛି ମିଶେନି କିଛି ନହିଁ।
ଠିକ ଠିକ ଠିକ। ଏବେ ତ ସବୁ କିଛି ଚେଞ୍ଜ ଆଉ ଅଲଗା ଅଲଗା ହେଇଗଲାଣି?
ହୁଁ ହ ହଁ ହୁଁ ଏପଟେ ଏପଟେ ଗାଁ ସାଇଡ ଆମର ହେଇ ତମର ସ ଗୁଟ ଖାଉଛ ନା ନାଇଁ ସେ ମମାନେେ ବନଉଛନ୍ତି ନାାଇ ସେ ତେଲ ବରା ତେଲ।
ଏବେ ଆଉ ବନୁନାହାନ୍ତି ହେ କିନ୍ତୁ ମୁଁ ଯେତେବେଳେ ଛୋଟ ଥିଲି ସେତେବେଳେ ମୁଁ ଦେଖିଥିଲି କିନ୍ତୁ ଏମତି ବନେଇବାର ମାନେ ଗଛ ଜାଗ ର ସେମାନେ ଗୋଟେ ପଟେଇକି ସେ ଯୋଉ ମନ୍ଦିର ଯା ଗୋଟେ କି କୁଥିଲେ ସବୁ
ହୁଁ ହୁଁ ହୁଁ
ଏ ବେୟ ହ ନହିଁ
ହୁଁ ହୁଁ ହୁଁ
ଏବେଓ ଲୋକଙ୍କୁ ଧଧ୍ୟାନ ନ ଦେନା ହନ୍ତିଆ
ହଁ ଠିକ ଆମର ଏପଟେ ଚାଲିଛି ଏ
ହଉ
ହଉ ତାହେଲେ ଆଉ ରଖୁଛି
ହଁ ହଁ ହଉ ଠିକ୍ ଅଛି ହୁ ହଁ ହ